ହ୍ୟାଲୋ ହ୍ୟାଲୋ।
ହଁ।
ଆଉ ତମ ନାଁ କଣ?
ମୋ ନା ଅଙ୍କିତା ତମ ନା?
ଶ
ହଁ ନାଇସ୍ ନେ ମ୍।
ଥଙ୍କ ୟୁ।
ଆଉ କଣ କରୁଛ?
ବସିଛି ତମେ?
ହଁ ମୁଁ ବି
ପଚ ଚଛା ଅଛି ନା ନାହିଁ।
କଣ?
କୁଆଡେ ଯିବ ନା ନାଇଁ।
ନା ଏବେ ତ କଲେଜରୁ ଆସିଥିଲି ପଢି ପାରୁନି।
ଓହୋ କମେଇ ଯାଇଥିଲ।
ହୁଁ।
ଆଉ ଖାଇଛ।
ହଁ ଖରା ବେଳେ ହେଇଥିଲି।
ପାଟ
ଭାତ ଡାଲି। ଆଉ ଭଜା ଶାଗ। ଆ ତମେ?
ଭାତ ଡାଲି ଆଉ ଚିପ୍ସ ପାମ୍ପଡ଼। ଏସବୁ ଆଉ।
ହୁଁ। ଆଉ କଣ ପଢୁଚ?
ମୁଁ ପଢୁଛି ମୁଁ ବି ଏସି ନର୍ସିଂ ତମେ?
ମୁଁ ପଢୁଛି ଆର୍ଟସ ଇନ୍।
ହୁଁ?
ନର୍ସ ଷ୍ଟିନ।
ଅ କୋଉଥେରେ?
ସେକେଣ୍ଡ ଇଅର। ଆମର
ଓହ।
ଆଉ ତମେ ବି ଏସି ନସିଂ କରୁଚ? କୋଉଠି?
ଏଇ। ଏଇ ଖୋର୍ଦ୍ଧାରେ ଆଉ।
ଆଚ୍ଛା। ତମ ଘର କୁଆଡେ? ହୁଁ ଆଉ ଦେହ ଭଲ ଅଛି? ଦେହ ଭଲ ଅଛି?
ହଁଁ ତମର?
ହଁ।
ଖାଇଚ?
ହଁ ତମେ ଖାଇନ?
ନାଇଁ ଇଭିନିଙ୍ଗରେ ଖାଇନି।
ହୁଁ।
ତମକୁ ସ୍ନାକ୍ସ କଣ ଭଲ ଲାଗେ?
ଅଁ ମତେ ବେଶୀ ଏ। ବରା ଆଳୁଚପ୍ ସିଙ୍ଗଡା। ତମକୁ ତମୁକୁ?
ମତେ ହଁ ଚିପ୍ସ କେକ୍। ଆଉ ବିସ୍କେଟ୍ ଏସବୁ ଆଉ।
ହୁଁ।
ମିକ୍ସଚର୍ ବି। ଆଉ ତମକୁ ମ୍ୟାଗି ଭଲଲାଗେ?
ହଁ ବହୁତ୍ ଭଲଲାଗେ ତମୁକୁ?
ମତେ ବି।
ଆପଣ ଆଉ କଣ ଆଉ ତମେ ହଷ୍ଟେଲରେ ରହୁଚ ନା ଘରେ?
ମୁଁ ରହୁଛି ହଷ୍ଟେଲ୍ ରେ।
ଆଉ ପଢାପଢି କେମ୍ ଚାଲିଛି?
ଭଲ ଚାଲିଛି।
ଆଉ ହଁ ଆମର ତ
ହଁ କୋଉଠି ରହୁଛ?
ଘରେ ରହୁଛି।
ଉଁ ହୁଁ। ମାନେ କୋଉ ଜାଗାରେ।
ଭୁବନେଶ୍ଵରରେ ରହୁଛି। ହେଲୋ।
ହ୍ୟାଲୋ।
ହଁ।
ହୁଁ। ଭଲ ଆଉ ତମେ ଭୁବନେଶ୍ୱର ଜାଗା ବୁଲିଛ କେତେ କୋଉ କୋଉ ଜାଗା।
ହଁ ବୁଲିଛି।
କୋଉଠି କୋଉଠି ଯାଇଛ।
ହଁ ବୁଲିଛି ମନ୍ଦିର ବୁଲିଛି ମନ୍ଦିର ଆଉ ପାର୍କ ଆଉ
ପାର୍କ ଯିବାକୁ ଭଲ ଲାଗେ।
ହଁ ଭଲ ଲାଗେ। ଛୋଟବେଳେ ଯାଉଥିଲି ଖେଳୁଥିଲି ଏବେ ବଡ଼ ହେଇକି
ହଁ। ଓ ଏବେ ଖେଳି ହଉନଥିବ ଏତେ। ଏବେ ଖାଲି ପାର୍କରେ ଯାଇକି ବସିବାକୁ ହିଁ ଭଲ ଲାଗେ।
ହଁ।
ହ୍ୟାଲୋ ହଁ ହଁ।
ଆଉ ତମକୁ
ହଁ ମୋତେ ସେଇ ମୁଁ ଛୁଆବେଳେ ତ ବହୁତ ପାର୍କ ପସନ୍ଦ କରୁଥିଲି। ଯାଉଥିଲି ଆଉ ସେ ଯାହା ସବୁ ଝୁଲା ଥାଏ ଆଉ ସବୁ ଯୋଉ ଥାଏ ସେ ସବୁ କିଛି ଖେଳିବାକୁ ବହୁତ ଭଲ ଲାଗେ। ବାକି ଏତେ ମୁଁ ଖେଳିନି କି ପାର୍କ ଯାଏନି। କିନ୍ତୁ ଯାଏ ବହୁତ ଇଚ୍ଛା ଏବେ ଆଉ ଯାଇ ହଉନି।
ଆଉ ଘରେ କଥା ହେଇନ।
ହୁଁ।
ଘରେ କଥା ହେଇନ।
ନା। ତମେ। ତମେ ତ ଘରେ ରହୁଛ ହଁ। ଆଚ୍ଛା ତ ମାମା ବାପାଙ୍କ ଦେହ କେମିତି ଅଛି?
ହଁ ଭଲ। ତମର କିଏ କି ଏ ଅଛନ୍ତି।
ଆମ ପାପା ନନୀ ମୁ ତମର?
ମୁ ଆମ ବାପା ମମା ଦିଦି ଭାଇ ମୁଁ। ଆଉ ବଡାପା ବଡ ହଉ ଭାଇ ଭାଉଜ ଅଛୁ।
ତ ବାପାିକ କେତେ ଭାଇ କି?
ଆଁ ବାପା ଘରିକା ଚାରି ଭାଇ।
ଓହୋ।
ଚାରିଟା ଏଇ ପାଞ୍ଚଟାରେ ଉଠିଲି। ଝିଅ ପୁଅ ବହୁତ ମାନେ ବଡ
ହଁଁ ଏକାଠି ରୁହ?
ହଁ ଏକାଠି ଦି ବଡ ବାପା ଅଲଗା ଅଲଗା ରୁହନ୍ତି ଆମେ ବାପା ଆଉ ମୋ ଦାଦା ଏକାଠି ରହୁ।
ଆଛା।
ହଁ ହଁ। ଆଉ ତମର?
ଆମର ମୋ ବାପାଙ୍କର ତିନି ଭାଇ। ଆଉ ଆମେ କେହି ଏକାଠି ରହୁନା ଆମର ସବୁ ସିଙ୍ଗିଲ୍ ସିଙ୍ଗିଲ ହେଇକି ରହନ୍ତି।
ଓ ଆଉ ତମର କେତେ ଜଣ ଭାଇ?
ଆମର ଆମେ ଏ ତିନିଜଣ।
ଆଉ ସବୁ କଣ କରୁଛନ୍ତି?
ସେମାନେ ଜଣେ ଯାଇଛନ୍ତି ୟୁନିଫର୍ମ ସଫା କରିବାକୁ ଆଉ ଜଣେ ଯାଇ ଛି ଅ କଣ ୟୁନିଫର୍ମ ଦି ଜଣ ବୋଧେ ୟୁନିଫର୍ମ ହିଁ ସଫା କରିବାକୁ ଯାଇଛନ୍ତି।
ଆଉ ତମର ସରିଲା?
ହଁ ମୁଁ ୟୁନିଫର୍ମ ଥୋ ମାନେ ବତୁରେଇ ଦେଇକି ଆସିଛି।
ଆଚ୍ଛା।
ହୁଁ ଏମିତିରେ ବି ବର୍ଷା ହେଉଛି ଶୁଖୁନି ବି ଆଉ।
ହଁ ଆମର ବି ଇଆଡ଼େ ବର୍ଷା ହୋଉଛି।
ଆଉ ତମର ଫେବରାଇଟ୍ ଚକଲେଟ୍ କୁହ?
ଡେରି କିଟକାଟ।
ଅହ।
ତମର?
ମୋର କିଟକାଟ।
ଆଉ ଆଇସ୍କ୍ରମ୍ କେମିତି ଲାଗେ?
ଉଁ।
ଆଇସ୍କ୍ରିମ୍ ଖାଇବାକୁ ଭଲ ଲାଗେ?
ହଁ ଆଇସ୍କ୍ରିମ୍ ଖାଇବାକୁ ବହୁତ ଭଲ ଲାଗେ ହେଲେ ବର୍ଷା ଟାଇମରେ ନୁହେଁ ଟିକେ ଖରା ଦିନ ଭଲ।
ହଁ।
ହୁଁ।
ଆଉ ଗୁପଚୁପ ଖାଇବାକୁ ଗୁପଚୁପ ଖାଇବାକୁ?
ଗୁପଚୁପ୍ ଖାଇବାକୁ ବହୁତ ଭଲ ଲାଗେ ବହୁତ। ତମକୁ?
ହଁ ମତେ ବି ବହୁତ ଭଲ ଲାଗେ।
ଗୁପଚୁପ ଆଇସ୍କ୍ରିମ୍ ଭିତରେ ଯଦି ଚୁଜ୍ କରିବାକୁ ତେବେ ତମେ କଣ ଚୁଜ୍ କରିବ?
ହୁ। ଗୁପଚୁପ।
ଆଚ୍ଛା! ତମକୁ ବି ତାହେଲେ ଗୁପୁଚୁପୁ ଚୁପ୍ ଭଲ ଲାଗେ?
ହଁ।
ହୁଁ।
ହଁ ତମେ କୁଆଡ଼େ ପୁରୀରେ ବୁଲିବାକୁ ଯାଇଛ?
ପୁରୀ ତ ମୁଁ ବୁଲେ ହିଁ ଆମରୀ ଘର ପୁରୀ ତ ଆମେ ବୁଲୁ। ପ୍ରାୟ ପୁରୀ ହିଁ ବୁଲୁ।
ମନ୍ଦିର ଯାଇଥିବ?
ଆଜି ବର୍ଷା ହୋଉଛି।
ଆଚ୍ଛା।
ହୁଁ। ତମେ ପୁରୀ ଆସିଛ?
ହଁ ମୁଁ ପୁରୀ ଯାଇଛି, ଏଇ ବର୍ଷ ତେ ହେବ ଯାଇପାରିନି।
ହୁଁ। ଆଉ ପୁରୀରୁ କିଣିବାକୁ ଭଲ ଲାଗେ ଯେମିତିକି କିଛି ଅର୍ନାମେଣ୍ଟସ ହୋଉ, ଷ୍ଟେସନରୀ? କିଛି ବ୍ୟାଗ୍ସ ଏଗୁଡ଼ାକ ସବୁ
ହଁ ଭଲ ଲାଗେ କିଣିଛି ବି। ମତେ ବେଶୀ ସମୁଦ୍ର କୁ ଯିବାକୁ ଭଲ ଲାଗେ।
ହୁଁ ସମୁଦ୍ର ତ ବହୁତ ବଢ଼ିଆ ଲାଗେ ମାନେ ବୁ ମସ୍ତ ପବନ ଆସେ। ଥଣ୍ଡା ଥଣ୍ଡା ଲାଗେ, ଆଉ ମତେ ଢ଼େଉ ଦେଖିବାକୁ ବି ଭଲ ଲାଗେ। ବେଶୀରେ ହଁ। ଆଉ ବେଶୀ ରାତିରେ ହିଁ ଯିଆକୁ ଭଲ ଲାଗେ।
ହୁଁ।
ସକାଳେ ଗଲେ ଏତେ ମାନେ ଭାଇବେସିବାନି କି ଖରାବେଳେ ବି ରାତିରେ ଯିବ ମସ୍ତ ଲାଗିବ।
ଆଚ୍ଛା।
ମୁଁ ସବୁବେଳେ ରାତିରେ ହିଁ ଯାଏ। ତମେ?
ମୁଁ ରାତି ରହିଛି ସେତେବେଳେ ଯିବ ମୁଁ ସମୁଦ୍ରକୁ ପଳେଇବି। ଅ ବହୁତ ଦିନ ଧରିକି ଯାଇକି ଖରାବେଳେ ଯିବି ଆଉ।
ଆଚ୍ଛା ଆଚ୍ଛା।
ଖରାଦିନେ ତ ଯାଇଥିଲି
ହଁ। ଖରାରେ ଖରାରେ ମାନେ ତମେ ଦେଖିବ ସମୁଦ୍ରକୁ ଯିବ ଏତେ ଗରମ ହବ। ଆଉ ତମ ରିଲେଟିଭ୍ କିଏ ରହୁଛନ୍ତି ପୁରୀରେ?
ମୁଁ ପୁରୀରେ ଅଛନ୍ତି କିି ମୁଁ ମୋ ଭାଉଜଙ୍କର
ଆଚ୍ଛା।
ହୁଁ।
ହୁଁ ଭଲ ଆଉ। ଆଉଥରେ ତମେ ପୁରୀ କେତେଳେ ଆସିବ?
ହଁ ଏବେ ତ ଯାଇନି ଯେବେ ଯିବାର ଥିବ ଯବି। ଆଉ।
ହାଲୋ। ହାଲୋ ହାଲୋ। ହ୍ୟାଲୋ। ହ୍ୟାଲୋ।
ହଁ।